ହ୍ୟାଲୋ!
ହଁ,
କଣ କରୁଚୁ?
କିଛି ନାଇଁ ଏଇଠି ବସିଥିଲି ଆଉ, ତୁ କଣ କରୁଛୁ?
ନା, ମୁଁ ବି ଏଇଠି ଠିଆ ହେଇଛି।
ହୁଁ, ହୁଁ କଣ ଖାଇଥିଲୁ?
ନାଇଁ, ମୁଁ ଭାତ ଖାଇକି ଆସିଥିଲି। ଆଉ ତୁ ଏବେ କଣ ଖାଇଥିଲୁ?
ମୁଁ ବି ତ ସେଇ ଆସିକି, କମ୍ପ୍ୟୁଟର ରୁ ଭାତ ଖାଇଥିଲି ଆଉ।
ଓହୋ! ଆଉ ରଜ ପାଇଁ କେମିତି କଣ କିଣାକୁଣି ଚାଲିଲାଣି?
ସେମିତି-ଇ ଚାଲିଛି ଆଉ, ଆସ୍ତେ ଆସ୍ତେ ମାନେ ସବୁ କିଣାକୁଣି ହଉଛି ଆମର ରଜ ଆମ ଗାଁରେ, ରଜ ମହୋତ୍ସବ ହବ ତ! ସେଥିପାଇଁ ଟିକେ ମାନେ ଟିକେ ଆମେ ବେ ବେସ୍ତ ରହୁଛୁ। କିଣାକୁଣି କିଛି ହେଇନି। ତ ଭାବୁଛିି ଶୁକ୍ରବାର ଦିନ କି ନ ଶନିବାର ଦି ଦିନ ଯିବି। ସବୁ କିଣାକୁଣି କରିକି ଆଣିବି ଆଉ।
ଓହୋ! ଏମିତି କଥା ତାହେଲେ।
ହୁଁ, ଆଉ ତୁ କିଣି ସାଇଲୁଣୁ?
ନାଇଁ, ମୁଁ ଯାଇଥିଲି ଦୋକାନ କିଣିବାକୁ ହେଲେ, ପାଇଲିିନି ଏତେ ଭଲ କଲେକ୍ସନ କିଛି ଦେଖିବା ଆଉ। ଆଉ, ଶୁକ୍ରବାରେ ରବ୍ ବାର ତ ରଜ ଅଛି। ଶନିବାର ଆଡକୁ ଦେଖିବା ଆଉ। ଦୋକାନ ଯାଇଁକି ଆଉ କିଛି ଦେଖିବା, ଆଣିକି ଆସିବା ଆଉ।
ହୁଁ, ଆଉ ତମ ଆଡେ ରଜ ଏପାଳି କେଁତି ହଉଛି?
ଆମ ଆଡେ କହୁଛନ୍ତି ତ! ଏଥର ଗୋଟେ ମହୋତ୍ସବ ଭଳିଆ କରିକି, ଏଇ କହୁଛନ୍ତି। ଏଞ୍ଜୋଅୟ୍ କରିବା ପାଇଁ ତ ଦେଖିବା କଣ ହଉଛି କେଜାଣି।
ହୁଁ ହୁଁ। ଆଉ
ଆଉ କଣ ଆଉ ଆଉ ଏଥର କେମିତି କଣ? ରଜ ସରିଲା ପରେ କେମିତି କଣ କରିବୁ?
ମାନେ କଣ କରିବା କଥା ପଢାପଢି କଥା?
ହଁ।
ହଁ ଦେଖିବା ଆଉ କମ୍ପ୍ୟୁଟର ତ କରୁଛି, ଆଉ ପ୍ଲସ୍ ଥ୍ରୀ କରିବାର ଇଚ୍ଛା ନାହିଁ ଚାରି ବର୍ଷ କରିଦେଇନି କି?
ବି ସେଟା ଶୁଣିଥିଲି ଚାରି ବର୍ଷ କୁଆଡେ ହେଇଯାଇଛି ବୋଲି।
ହଁ ସେଥି ଯୋଗୁ ଇଛା ହଉନି।
ମୁଁ ବି ସେୟ ଭାବୁଛି କଣ ଗୋଟେ କରିବା ପାଇଁ ଆଉ।
ହୁଁ ହୁଁ ଆଉ ଆମ ସବୁ ସାଙ୍ଗମାନେ କୋଉଠି କଲେ?
ଆଉ ସେମିତି ଅଳ୍ପ ସାଙ୍ଗ ମାନ କିଏ, ଭାବୁଛନ୍ତି ବଡ ବଡ କଲେଜ ରେ ଇଜିନି କରିବା ପାଇଁ କିଏ, ଭାବୁଛନ୍ତି ଡକ୍ଟର ହବା ପାଇଁ କିଏ ଭାବୁଛନ୍ତି ସ୍କୁଲ କଲେଜରେ ରହିବା ପାଇଁ ଏମିତି କିଛି ଭାବୁଛନ୍ତି, ଆଉ ଆଉ ତୋ ଦେହ ପା କେମିତି କଣ ଅଛି?
ହଁ ଦେହ ପା ଭଲ ଅଛି ତୋର?
ହଁ ମୋର ଏବେ ଟିକେ ଜ୍ର ହେଇଥିଲା ତାପରେ ଥଣ୍ଡା ଅଛି ଥଣ୍ଡା ହେଇଛି ଆଉ ଏବଂ
ହୁଁ ଆଉ ଘରେ ସମସ୍ତେ ଭଲ?
ହଁ ଆଉ ତମ ଘରେ?
ହଁ ଆମର ଭଲ। ଆଉ ରଜରେପାଳି କୁଆଡେ ବୁଲାବୁଲି ସବୁ ମାନେ କଲୁଛ
ହଁ ରଜରେ କୁଆଡେ, ଯିବୁ ଏଇ ଦେଖିବା ଏଇ ପାଖ ଆଖ ଗାଁ ଟିକେ ବୁଲି ଆସିବା ଆଉ।
ହୁଁ ହୁଁ।
ଆଉ ଆଉ ଅଙ୍କଲ ଆଣ୍ଟି କେମିତି ଅଛନ୍ତି?
ହଁ ଭଲ ଅଛନ୍ତି।
ତମ ପୁଅ!
ହଁ ଆମ ପୁଅ ବି ଭଲ ଅଛି।
ଓ ହୋ।
ଆଉ ଆଜି ରୋଷେଇ କଣ ହେଇଥିଲା ଖରା ବେଳେ?
ଆଜି ଆମର ଭାତ କୁ ମାଛ ତରକାରୀ। ଦ ବ ତମାର?
ଆମର ବି ଆଜି ହେଇଥିଲା ଭଜା ମୁଁ ତ ଆଜି ଭାତ ଖାଇନି, ଯାହାଜି ଆଇଥିଲି କମ୍ପୁଟର ସେଆଡ଼େ ଖାଇ ଆସିଥିଲି ଆଉ କିଛି ଖାଇନି ଘରେ।
କମ୍ପୁଟର ଯାଇଥିଲୁ କଣ ଖାଇଲୁ?
ଦହିବରା ହେଇଥିଲି।
ଓହୋ ଦହିବରା ଖାଦ କାଲୁ ହେଲେ ଆଉ ତ ପେଟ ଫୁଲ ହେଲା ଆଉ ଖାଇଲୁନି?
ନା ବା ଇଛା ହେଲାନି ଆଉ ଖାଇବା ପାଇଁ।
ଯାହାହେଲେ ଅଳ୍ପ ଦିଟା ଭାତ ଖାଇ ଦେଇଥିଲ ନା ଆଉ। ଆଉ ତର ଖରା ନାଇଁ ତମ ଆଡେ ଖରା କେମିତିଆ ହଉଛି?
ହଁ ଆମର ତ ସେମିତି ଖରା ହଉଛି, ଆଉ ବହୁତ ଜୋରରେ ଖରା ହଉଛି ମାନେ ଲୋକ ଘର ବି ବାହାରି ପାରୁନାହାନ୍ତି ଆଉ ଫ୍ୟାନ ବି ଏମିତି ଠିକ ବୁଲୁନି ମାନେ ଯୋଉମାନେ ସବୁ ଏସିି ବେଶି ଲଗେଇ ଦଉଛନ୍ତି ହଉଛି ତାପରେ ଖରାକୁ ବେଶୀ ଇଏ ହଉଛି। ଫ୍ୟାନ ବି ଠିକରେ ବୁଲୁନି ଯୋଉମାନେ ଏ ସି ଲଗେଇ ଦଉଛନ୍ତି ଭୋଲଟେଜ ପାଉନି ଆଉ। ଏମିତି ତ ଖରା ଜୋରରେ ହଉଛି ଲୋକ ଘରୁ ବାହାରି ପାରୁନାହାନ୍ତି ଆଉ ତମ ଆଡେ କେମିତି ହଉଛି।
ଆମ ପଟେ ଏତେ ଜୋରରେ ଖରା ହଉଛି ଯେ ଠିକି ଖରା ବେଳେ ହିଁ ଠିକ ବାର ଟା ଗୋଟେ ବେଳୁ ଆଉ ଫ୍ୟାନ ହିଁ ଘୁରୁନି ଫ୍ୟାନ ଘୁରୁନି ଯେ ଆମେ ବିଞ୍ଚଣା ବୁଲେଇକି ଘରେ ଶୋ ଶୋଉଛୁ। ଏମିତି ଗରମ ହଉଛି ଆଉ ସ ସନ୍ଧ୍ୟା ବେଳେ ତ ଗୋଟେ ପ୍ରକାର ପବନ ଦଉଛି ଜଣା ପଡୁନି ଠିକ ରାତି ନଅଟା ପରେ ଫୁଣି। ଫ୍ୟାନ ବୁଲୁନି ଗଡ ପଡ ହେଇକି ବହୁତ ସମୟ ପରେ ଯାଇଁକି ଶୋଉଛୁ ଠିକି ଗୋ ଟେ ଦିଟା ରାତି ପରେ ଟିକେ ଥଣ୍ଡା ପଇଲାଠୁ ଭଲ ଲାଗୁଛି ଟିକେ ଶୋଇବା ପାଇଁ। କହନି କହନି ଗରମରେ ବହୁତ ମଣିଷ ହଇରାଣ ହେଲାଣି।
ହଁ ପା ପ୍ରବଳ ଜୋରରେ ଗରମ ହଉଛି।
କରିବା ଏମିତି ଖରା ଦିନ ତ ଖରା ଦିନଟା ଯିବ ଆମେ ଯଦି କହିବା ଖରାଟା ଏତେ ଯେ କମ। କେମିତି ହବ ଋତୁ ଅନୁସାରେ ପୁଣି ଋତୁ ଯିବ ନା ଆଉ।
ହୁଁ।
ମଣିଷ ତ ଏବେ ବହୁତ ସୁସ୍ତୀଆ ହେଇଗଲାଣି ନା ସେଇଥିପାଇଁ।
ହୁଁ ହେଲେ ଏବେ ବହୁତ ଖରା ହଉଛି।
ହଁ ଏବେ ଏଇ ଏଇ ବର୍ଷ ଟା ବହୁତ ଜୋରରେ ଖରା ହଉଛି ବର୍ଷା ବି ହେମିତି ଆମ ପଟେ। ଏତେ ହଉନି ଖାଲି କାଁଳ କରୁଛି ପଳଉଛି ମାନେ ବର୍ଷା ଟା ହେଲେ ଟିକେ ପକେଇଲେ ଥଣ୍ଡି ଲ ନା ବର୍ଷା ବି ହଉନି ତମ ପଟେ କେମିତି କଣ ବର୍ଷା ହଉଛି?
ଆମ ପଟେ କାଇଁ ବର୍ଷା ତ ମୂଳ ରୁ ହଉନି ବର୍ଷା ଏଇ ତିନି ଚାରି ଦିନ ହେଲାଣି ଉଠଉଛି ଏଇନା। ଏଇନା ସେମିତି ଦେଖୁନୁ କାଆଁଳିଆ ପାଗ କରିଛି ବର୍ଷା ମୂଳୁରୁ ହଉନି।
ଆମପଟେ ପୁରା ନିର୍ଦ୍ଧୁମ ଖରା ହେଇଛି।
ନାଇଁ ଆମପଟେ ଏଇ ଏମିତି କାଆଁଳିଆ ପାଗ ଟିକେ ଦେଇଛି ହେଲେ ବର୍ଷା ମୁ ହଉନି ମାନେ ପାଞ୍ଚ ଛଅ ଦିନ ହେଲାଣି ସେମିତି ବର୍ଷା ପାଗ ଦେଇଛି ଦେଇଛି ଦେଇଛି। ଟିକେ ହଉନି ଆଉ ଯେତେବେଳେ ଜୋରରେ ଉଠଉଛି ପବନ ଫବନ କଣ ଟିକେ ହଉଛି ବିଜୁଳି ଚଢକ ମାରୁଚି ଫେ ରେ ଆଉ ବର୍ଷା ମୂଳୁରୁ ହଉନି କି କିଛି ନାହିଁ ମାନେ ଏମିତି ତ ଚାଲିଛି ତାର ଆଉ ବର୍ଷା ଠିକ। ଇ ର ଏଇବେଳକୁ ଯଦି ଟିକେ ହୁଅନ୍ତା ରଜ ବେଳକୁ ଟିକେ ଭଲ ଲାଗନ୍ତା ଆଉ। ମୂଳୁରୁ ତ ହଉନି ଆଉ।
ହଁ ପା ଯଦି ଏମିତି ଖରା ହବ ରଜରେ ଦୋଳି ଖେଳି ହବନି ଘରୁ ପଦାକୁ ବାହାରିବନି।
ଇଚ୍ଛା ତ ହବନି ଆଉ।
ମୋର ଜାଣିନୁ ମୋ ପିଠି ହେରିକା ସବୁ ଖାଲି ମାନେ ଘିମିର ମୟ ହେଇଯାଇଛି। ଏତେ ଘିମିର ବର୍ଷା ଟିକେ ହେଲେ ସିନା ସେଇ ଘିମିର ଟିକେ କ ହକ ବର୍ଷା ପାଣି ଲଗେଇଦେଲେ ମରିଯାଆନ୍ତା। ସିଏ ପାଉଡର ମାରିଲେ କାହିଁ କମିବ।
ହଁ ପା।
ଏମିତି ଗରମ ଆଉ ଯୋଉ ତୁ ବି କମ୍ପୁଟର ଯାଉଛୁ ବୋଧେ?
ହୁଁ।
ମୁଁ ବି ଯାଉଛି କମ୍ପୁଟର ହେଲେ ଆମ ବସ୍ ଏତେ ଭିଡ ହଉଛି ଯେ ମାନେ ମଣିଷ ନି ଶ୍ଵାସ ନବାକୁ ବି ବାଟ ପାଉନି।
ହଁ ପା ଏମିତି ତ ଆମ ଆଡେ ତ ସେଇ ବସ ଟା ଏମିତି ବି ହଉଛି ଆଉ। ମାନେ ପୁରା ଆଜି ମାନେ ଆସିଲୁ ଆଜି ଏଗା ଟା ଉଁ ସବୁବେଳେ ଗାଁ ରେ ବାରଟାରେ ପହଞ୍ଚେ ମାନେ ଏ ପାଳି ଆଜି ପହଞ୍ଚ ଚିଛି ବାରଟା ଦଶ ନା କୋଡିଏରେ। ମାନେ ଆଜି ଏତେ ଲେ ଏତେ ଭିଡ ଥିଲେ ଯେ ମାନେ ଆ ଜି ବହୁତ ଲେଟ୍ ହେଲା ତାପରେ ତମ ଭାବିଥିଲି ଆସିବିନି ବୋଲି ତାପରେ କଣ ଆଉ କୋଉଥିରେ ଆଉ ଆ ଆସିବା ପାଇଁ ତ ବସ୍ ନାଇ ତାପରେ ଅଲଗା ବସ୍ ଯଦି ଲୋକାଲ ବସ୍ ଅଛି ସିନା ସାମ ଫେରେ ଯୋଉ। ମାନେ ଗାଁ ପାଖରେ ଯୋଉଠୁ ସେ ଠୁ ଫେରେ ଆଉ ଆସିବା ପାଇଁ କୋଉଠି ମାନେ ନାଇଁ କୋଉଥିରେ ଆସିବା ପାଇଁ। ତ ବାଧ୍ୟ ହେଇକି ଆସିଲି। ତାପରେ ତ ଯା ଆମେ ମାନେ କେହି ବି ପଛକୁ ବି ଟିକେ ଯାଉନାହାନ୍ତି ମାନେ ସବୁ ଆଗରୁ ଚୁଞ୍ଚା ଟୁଚି ହେଲା ଆଉ ସବୁ ମାନେ
ତମର ବାରଟା ବାରଟା ବେଳୁ ହେଲେ ବସ ଆସିଛି ଆମର ବାରଟା ବେଳେ ନ ଆସି ଆମର ପଟ ବେଳେ ବେଳେ ଆସଛି ମାନେ ଏତେ ଲେଟ୍ ହେଲା ବେଳକୁ ଭୋକ ମରି ଯାଉଛି ପେଟରୁ। ତେ ଜୋରେ ଗରମ କୁ। ଶୋଷ ମରି ଯାଉଛି ଏମିତିଆ ଗରମ ହଉଛି ମାନେ ଗାଧେଇକି ଯାଇଥିବେ ଯଦି ଆସିଲେ ପୁଣି ଆ ଆଉ ଥରେ ଗାଧେଇବାକୁ ଇଚ୍ଛା ହଉଛି।
ହୁଁ।
କଣ କରିବା ଖରା ଦିନ ଟା କେତେ ଜଲଦି ଯିବ କେ ଜାଣି?
ହଁ ବା ମତେ ସବୁ ଋତୁରୁ ଭଲ ଲାଗେ ଶୀତ ଋତୁ ଟା ଆଉ ମାନେ ବର୍ଷା ତାମାନେ ଯୋଉ ଦେଖୁନୁ ଟିକେ ମାନେ ଦି ଦିନ ବର୍ଷା ହବ ମାନେ ଖରା ହବ ମତେ ହଁ। ସେ ମତେ ସେଇ ଋତୁରେ ମତେ ଭଲ ଲାଗେ। ଆ
ସେଇ ଋତୁ ଟା ବହୁତ ଭଲ ଲାଗେ ଅଳ୍ପ ଅଳ୍ପ ପବନ ବହୁତ ମଳୟ ପବନ ବହୁତ ଅଳ୍ପ ଝିପିଝି ମେଘ ହଉ ତ ସେଇ ସମୟ। ସମଟା ବହୁତ ଭଲ ଲାଗେ ଆଉ ଅତ୍ୟଧିକ ବର୍ଷା ହେଲେ ଏତେ ଭଲ ଲାଗେନି। ଚାରିଆଡେ ପାଣି ପୁଚୁପୁଚୁ ହେଇଯାଏ ରାସ୍ତା। କୋଟେ ଗୋଟେ ଯିବା ପାଇଁ ବି ଇଚ୍ଛା ହୁଏନି। ଆଉ ତୁ କଣ ଭାବିଛୁ ଡ୍ରେସ ଆଣିବୁ ବୋଲି ରଜୁକୁ ମାନେ କେମିତିଆ ଡ୍ରେସ ଆଣିବୁ ବୋଲି ଭାବିଛୁ? ହ
ହଁ ସେମିତି ଭ ସେ ମୁଁ ଆଣିଛି ମୋ ପାଖରେ ଡ୍ରେସ୍ ଅଛି ଅଛି ଯେ ହେଲେ ଆଣିବି କି ନାଇଁ ଭାବୁଛି ଦିହଳ ଅଛି। ହେଲେ ଯଦି ହୁଏ ଆଉ ହଳେ ଆଣିବି ଗୋଟେ କୁର୍ତ୍ତୀ ଟା ଆଉ।
ନା ମୁଁ ବି ଗୋଟେ କୁର୍ତ୍ତି ଆଣିଛି ଆ ଆଣିଛି ଆଉ ନିଜେ ଗୋଟେ ତିଆରି କରିଛି ଟେଲର ପାଖରେ ଦେଇ କି ଗୋଟେ ସର୍ଟ କୁର୍ତ୍ତୀ ମତେ ତ ସେଇଟା ଭଲ ଲାଗୁଛି କିନ୍ତୁ। କିନ୍ତୁ ମୋର ମୁଁ ଯାହାକୁ ଦେଖଉଛି ଆ ଘର ଲୋକ କି ମାଙ୍କସା ସେମାନେ କହୁ ସେଇଟା ଭଲ ଭଲ ଦେଖାାଯାଉ ସେଇଥିପାଇଁ ମୋ ମନ ଟା ଭାରି ଦୁଖ ହେଇଯାଉଛି।
ଉଁ ହୁଁ ନହେଲେ ଏକ୍ସଚେଞ୍ଜ କରିକି ଆଉ ଗୋଟେ ଆଣନୁ ହାରି।
ନା ପା ମୁଁ ପା ସେଟା କପଡା ଦେଇକି ତିଆରି କରୁଥିଲି।
ଓ ହୋ। ଭଲ ଲାଗିବ ପିନ୍ଧିଲାଟେ ଭଲ ଲାଗିବ ଏଇନା ସିନା ଭଲ ଲାଗୁନି ପିନ୍ଧିଲେ ଭଲ ଲାଗିବ।
ହଁ ମତେ ବି ସେଇଆ ଲାଗୁଛି ପିନ୍ଧିଲେ ଭଲ ଲାଗିବ ଏବେ ବୋଧେ ସେ ଏବେ ମଧ୍ୟ ମାନ ସେଟା ତିଆରି ସରିଛି ଯାଇଥିଲେ ଟେଲର ପାଖକୁ ଦେଖିଲେ ତିଆରି ସରିଛି। ପଛପଟରେ ଡୋର ଲଗେଇନାହାନ୍ତି କି ଆଗଟା ଭଲ ସେ ମାନେ ଆଗଟା ମାନେ ତା ତଳ ଫଳ ଯୋଉ ଫଳ ଯୋଉଟା ସିଧା ଭଳିଆ ପଡିଥାଏ ସେଇଟା ଲଗେଇନାହାନ୍ତି। ନହେଲେ ଆଉ ସବୁ କେମତି କରିଦେଇଥାନ୍ତତା ସେଇଟା ମୁଁ ଖାଲି ଫଟୋ ଉଠେଇକି ମାନେ ପିନ୍ଧିକି ଫଟୋ ଉଠେଇଥିଲି ସେଇଟା ଆଣିକି ଘରେ ଦେଖେଇଥିଲି।
ଉଁ ହୁଁ। ନା ମୁଁ ଦିଟା ମାମୁଁ ଘରକୁ ଯୋଉ ଯାଇଥିଲି ଗୋଟେ କୁର୍ତ୍ତୀ ସେଟ୍ ବାଲା ଆଣିଥିଲି ଆଉ ଏ ଆମ ଗାଁ ପାଖରୁ ଗୋଟେ ଗାଁ ଅଛି ସେଠୁ ଯାଇକି ଗୋଟେ ଆଣିଥିଲି। ଆଉ ଯଦି ହୁଏ ଭାବୁଚି ଗୋଟେ କୁର୍ତ୍ତିୀଟେ ଆଣିବି ଆଉ। ଆଉ ହଉ ମୁଁ ଆଉ କଣ କହିବି ରଖୁଛି।